ହ୍ୟାଲୋ ଶୁଭ ସଂନ୍ଧ୍ୟା।
ହଁ ତମକୁ ବି
କଣ କରୁଛ?
ମୁଁ ଏଇ ବସିଛି ପଢ଼ିବା ପାଇଁ। ତମେ?
ହଁ ମୁଁ ବି। କଣ ପଢୁଛ
ମୁଁ ଏଇ ଯୋଉ ବହି ଗପ ବହି ପଢୁଥିଲି ବସିକି।
ଓ ହୋ
ଆଉ ଘରେ ସବୁ ଭଲ ତମର।
ଭଲ ହୁଁ
ଆଉ କଣ ଖାଇଥିଲ ସନ୍ଧ୍ୟାବେେଳେ
ସନ୍ଧ୍ୟାବେଳେ ସନ୍ଧ୍ୟା ବେଳେ କିଛି ଖାଇନି ଯାହା ଖରା ବେଳେ ଭାତ ଖାଇଥିଲି।
ଓ ହୋ ଖରା ବେଳେ କଣ ଖାଇଥିଲ।
ଖରା ବେଳେ ଭାତ ଆଉ ମଟର ଆଳୁ ତରକାରୀ
ଓଁ ହୋ
ଆଉ
ଆଉ ତମକୁ ଯୋଉ ପଶୁ ପାଳିବାକୁ ଭଲ ଲାଗେ ନା
ହଁ
ଓ ତମେ କଣ କଣ ପଶୁ ପାାଳିଛ?
ଆମର ଗାଈ
ଓହୋ
ଗୋଟେ ଗାଈ ଗୋଟେ ବାଛୁରୀ।
ଓହଁ ଆଉ କିଛି ମାନେ ଏମିତି ଘରେ କୁକୁର କି ବିଲେଇ ଏମିତି କିଛି ରଖିନ।
ନା ତମର
ଆମର ବି ନାହିଁ ଆମର ପାରା ମେଚେ ଅଛନ୍ତି। ଆଉ ଗାଈ ବି ଅଛନ୍ତି ଗାଈ ଆମର ଯୋଉ ସାତ ଆଠଟା ଅଛନ୍ତି।
ହୁଁ
ଆଉ ଆମର ଅଛନ୍ତି ସବୁ ହଁ ଦିଟା କୁକୁର ଅଛନ୍ତି ଯୋଉ ଗାଁ ରେ ଯୋଉ କୁକୁର ବୁଲନ୍ତି ସେ କିନ୍ତୁ ଆମ ଘର ସବୁବେଳେ
ଓହୋ ଆଉ ତମ କହୁଥିଲ ତମ ଘର କାମ ହଉଛି ବୋଲି ତମ ଘର କାମ କେତେ ବାଟ ଗଲାଣି।
ହଁ ଏଇ ଯୋଉ ଆମ ଘର ପଛପଟେ ଯୋଉ ଜାଗା ଟା ଥିଲା। ସେଇଟା ସବୁ ବାଲି ପଡିକି ସମାନ କରିଥିଲେ ସେଇଥିପାଇଁ ଆଜି ଟିକେ ବହୁ ଅଧିକ ସାଉଣ୍ଡ ଶୁଭୁଥିଲା ତ ସେଇଟା କେବଳ କରୁଥିଲେ ଗାଡି ରେ ସବୁ ଚଲେଇକି ସମାନ କରୁଥିଲେ।
ଓହୋ ଆଉ ଘର କେବେ ଆରମ୍ଭ କରିବ?
ନା ଘର ତିଆରି ନାହିଁ ସେମିତି ଜାଗା ଟା ଟିକେ ଖାଲୁଆ ଥିଲା ତ। ଅ ବାଲି ପକେଇକି ତାଙ୍କୁ ସମାନ କରିୁଥିଲେ
ଓ ହୋ
ଆଉ ଏବେ ତ ପ୍ଲାନିଂ ନାହିଁ ଘର କରିବାରେ ଆଗକୁ ଯଦି କରିବେ ତାହେଲେ କରିବେ ଘର ଆଉ।
ତମେ ତମେ ଏବେ ଯୋଉଠି ରହୁଛ ସେଇଟା ସେ ଘର ପୁରା କମ୍ପ୍ଲିଟ୍।
ହଁ ଆମ ଏ ଘର ପୂରା କମ୍ପ୍ଲିଟ୍ ହେଇଛି କମ୍ପ୍ଲିଟ ହେଇକି ରହୁଚନ୍ତି ତ କେବେଠାରୁ।
ହୁ
ମାନେ ମୋ ଜେଜେ ଆଗରୁ କରିଥିଲେ।
କେତେଟା ରୁମ୍ ତମର
ଆମର ତଳେ ତିନିଟା ରୁମ୍ ହେଇଥିଲା ଉଁ ଗୋଟେରେ ଏବେ ରହୁଛନ୍ତି ବାପା ମାମା ଆଉ ଗୋଟେରେ ମୁଁ ଆଉ ମୋ ଜେଜେମା ଭାଇ ରହୁ ଯ ଆଉ ଗୋଟେ ରୋଷେଇ ଘର।
ଆଉ ଉପରେ ଘର ତିଆରି ହେଇକି ସେଠି ସାନମା ଦାଦା ଆଉ ତାଙ୍କ ଦିଟା ଛୁଆ ରହୁଚନ୍ତି। ଆଉ ଗୋଟେ ଘର ତାଙ୍କ ଜିନିଷ ପତ୍ର ଅଛି ଆଉ ଗୋଟେ ଘରେ ଆମର ଧାନ ଚାଉଳ ଅଛି।
ଓହୋ।
ଆଉ ଗୋଟେ ଠାକୁର ଘର ବି ଅଛି ଆଉ ତମର।
ଆମର ହ ଚାର ଟା ରୁମ୍।
ଓ ହୋ।
ଗୋଟେରେ ଆମେ ରହୁଚୁ। ଆଉ ଗୋଟେରେ ମୋ ବାପା ବୋଉ ରହୁଚନ୍ତି। ଆଉ ଗୋଟେରେ ମୋ ଦାଦା ଖୁଡି ରହୁଛନ୍ତି ଆଉ ଆଉ ଗୋଟେ ରୁମ୍ ଫାଙ୍କା ଅଛି ଆଉ।
ଭଲ। ଆଉ ସବୁ ଅ ଘରେ କଣ କରୁଚନ୍ତି।
ସନ୍ଧ୍ୟାଳ ଟାଇମ୍ ବସିଚନ୍ତି ଗପ ସପ ହୋଉଚନ୍ତି ଆଉ।
ଓ ହୋ। ଆଉ ତମ ଦେହ ଭଲ ଅଛି।
ହଁ ତମ କ୍ଲାସ୍ କେତେବେଳେ ସରିଲା।
ତମର କ୍ଲାସ ସରିଲା ପାଁଶଟାରେ।
ଉୁଁ ଆଜି ବର୍ଷା ହେଇଛି ନା ଚାରିଟା ବେଳେ।
ହଁ ବର୍ଷା ଘଡଘଡି ଜୋର ରେ ହେଇଚି। ସେଇଥିପାଇଁ ତ ରାତ୍ରେ ଟିକେ ଥଣ୍ଡା ଲାଗୁଚି ଆଉ ଦିନରେ ଯୋଉ ଗରମ ହଉଚି ଆଉ କହିହବନି।
ଉ ହୁଁ।
ଆଉ କଣ ସବୁ ଯୋଉ କଣ ପ୍ଲାନିଂ ଅଛି ଆଗକୁ ବୁଲାବୁଲି କରିବା ପାଇଁ।
ହଁ। ଏପଟେ ସାଇଟରେ ଗୋଟେ ମନ୍ଦିର ଅଛି। ସେଇଠିକି ଯିବାର ଅଛି।
ଭଲ କଥା।
ନୂଆ ଏବେ ମନ୍ଦିର ଟା ତିଆରି ହେଇଛି ତ।
ଓ ହୋ ତମକୁ ବେଶୀ ଇ ଉଁ ମନ୍ଦିର ଯିବାକୁ ଭଲ ଲାଗେ ନା ଆଉ କୁଆଡେ ପାର୍କ କି ଆଉ କୁଆଡେ ବୁଲିବାକୁ ଭଲ ଲାଗେ।
ନା ମନ୍ଦିର ଯିବାକୁ ଭଲ ଲାଗେ।
ହଁ। ଆଉ ମ ମନ୍ଦିରରେ ଯୋଉ କୀର୍ତ୍ତନ ଫୀର୍ତ୍ତନ ହୁଏ ତମକୁ ଭଲ ଲାଗେନା ଦେଖିବାକୁ।
ହଁ। ଟ
ଆଉ ତମେ କେବେ କୋଉଠି ଏମିତି କୀର୍ତ୍ତନ କରିଚ କି ଠାକୁରଙ୍କ ପାଖରେ ଏମିତି ପ୍ରାର୍ଥନା କରିଚ।
ହଁ ହଁ ପ୍ରାର୍ଥନା କରତି କିନ୍ତୁ କୀର୍ତ୍ତନ ବିର୍ତ୍ତନ କରିନି।
ନା ମୁଁ ଶୁଣିଥିଲି ଯୋଉ କୀର୍ତ୍ତନରେ ଯେମିତି ଆମେ ତାଳି ମାରନ୍ତି କି ଏମିତି କୀର୍ତ୍ତନ କରନ୍ତି ଆମ ହାତରେ ଗୋଟେ ଭାଇବ୍ରେସନ ଡେ ହୁଏ।
ହ
ଆଉ ସେଇ ଭାଇବ୍ରେସନ ଯୋଉ ଆମ ଦେହ ମାନେ ଯେମତି ଗୋଟେ ପଜିଟିଭ ଭାଇ ଯେ ସେ ସକାରାତ୍ମକ ଶକ୍ତି ଆମ ଦେହକୁ ଆସେ।
ହୁଁ ଉ
ଆଉ ସେଆ କରିବା ଦ୍ୱାରା ଆମ ମସ୍ତିଷ୍କ ବି ଭଲ ରୁହେ ମୁଁ ଶୁଣିଥିଲି।
ହଁ ମୁଁ ବି ଶୁଣିଥିଲି। ଆଉ ଏବେ ସବୁ ପିଲାଙ୍କର ଉଁ ବହି ବଦଳିଛି ଜାଣିଛ ନା?
ହଁ ଅ
ତାଙ୍କ ବହିରେ କି
ହଁ କୁହ?
ତାଙ୍କ ବହିରେ ଯୋଉ ସବୁ ସୁନ୍ଦର ସୁନ୍ଦର ଗୀତ ଆଡ କରିଛନ୍ତି।
ହଁ ଇଂଲିଶ ବହିରେ ଆଡ କରିଦେଇଛନ୍ତି ରଜ ଦୋଳି ଗୀତ।
ଛୁଆ ପାଠ ପଢିବେ ନା ଏଠି ଗୀତ ବୋଲିବେ।
ହଁ ବା
ଛୁଆଙ୍କ ପାଇଁ ବଢିଆ ମଜା, ପାଠ ନାହିଁ ଷାଠ ଅଧିକ ହେଥିରେ।
ହଁ, ଆଉ ଗୋଟେ କି ବହିରେ ନିମ୍ବୁଡା ନିମ୍ବୁଡା ଗୀତ ରଖି ଦେଇଛନ୍ତି।
ସେଟା ହେଲା ଏଇଟ କ୍ଲାସ ଗୋଟେ କି ବହିରେ ଦେଇଦେଇଛି।
ହଁ ପା ଛୁଆ ପାଠ ପଢ଼ିବେ ନା, ପାଠ ସହିତ ଗୀତ ବି ଶିଖିବେ ପିଲାମାନେ।
ଛୁଆ ମାନେ ବୋଧେ ଟିକେ ଗୀତ ଆଉ ନାଚରେ ଟିକେ କମ ପଛୁଆ ରଇଗଲେ ତ, ସେ ସେ ପାଇଁ ଇ ଏ ବର୍ଷ ଏବ ବର୍ଷ ନୂଆ କିଛି ଆଡ କରିଦେଇଛନ୍ତି ଆଉ, ଗୀତ ନାଚ ପାଇଁ
ହଁ ଅଁ
ଛୁଆ ଛୁଆ ତ ପାଟ ଯା ପଡିବ?
ମଜା ଲାଗୁଛି ଶୁଣିବାକୁ। ଯୋଉ ରିଲସ ବି ଆସୁଛି ସବୁ ଦେଖିବାକୁ ବହୁତ ମଜା ଲାଗୁଛି। ଫେରେ ଶିକ୍ଷା ମନ୍ତ୍ରୀ କହୁଛନ୍ତି ଟିଚର ମାନେ ଆଡଜଷ୍ଟ କରିକି ପଢେଇବେ ଏଗୁଡା ସବୁ।
ଆଉ ଛୁଆଙ୍କର କଣ ଅଛି, ଯିଏ ପଢେଇବେ ସେମାନେ ହେଇଏ ନା ଆଉ।
ଥର ଖୋଲିକି ସେଇଟାକୁ ହିଁ ପଢ଼ିବେ।
ହୁଁ, ସାର୍ କହୁଥିବେ ଆଗକୁ ଆଗକୁ ଖୋଲ। କିନ୍ତୁ ଛୁଆ ତାଙ୍କର ସେଇଟାକୁ ଧରିକି ବଇ
ହଁ ଛୁଆ କହିବେ, ଆମେ ଗୀତ ପଢିବୁ।
ହୁଁ ହୁଁ ହୁଁ ହେ ଅସ୍ମିତା ଦିଦି ପଢାଉଛନ୍ତି ନା ଏଇଟ କ୍ଲାସ ଛୁଆଙ୍କୁ?
ନା ନା।
ଆଉ ତାଙ୍କର ତଳକୁ।
ହଁ ତୃତୀୟ ଚତୁର୍ଥ
ହୁଁ ହୁଁ, ଏଇଟ କ୍ଲାସ ହେଇଥିଲେ, ଟିକେ ଭଲ ମଜା ହେଇଥାନ୍ତା।
ହୁଁ ହୁଁ ହଁ ହଁ ହଁ
ତାର ଯୋଉ ଗୀତ ଦେଇଛି? ଆଉ ତମକୁ ରିଲସ ଦେଖିବାକୁ ଭଲ ଲାଗେ?
ହଁ ଦେଖିବାକୁ ଭଲ ଲାଗେ, ଏତେ ବି ନୁହେଁ। କେତେବେଳେ କେମିତି ତୁମେ ଯଦି ଦେଖୁଥିବ, ଦେଖୁ ଦେଖୁ ମନ ଲାଗି ଯାଇଥିବ ଯେ ଗଲା ଆସ ସେ ଦି ଘଣ୍ଟା ଦି ମିନିଟ୍ ଜାଗାରେ ଦି ଘଣ୍ଟା ପଳେଇଥିବ
ହୁଁ ହୁଁ, ସେଥିରେ ବି ସେଥିରେ ବି ଯୋଉ ଭିଡିଓ ଛାଡୁଛନ୍ତି ନ ମାନେ ଦେଖିଲା ମାନେ ଇଣ୍ଟରେଷ୍ଟ ହବ ଆହୁରି ଦେଖିବା ପାଇଁ।
ହଁ ପା, ତୁମେ ଯଦି ଗୋଟିଏ କମେଡି ଭିଡିଓ ଦେଖିଦେଇଥିବ ସେ ଗଲା ଯେ ତମକୁ କମେଡି ଭିଡିଓ ଦଉଥିବ।
ମୁଁ ତ ସେଇଥିପାଇଁ ହିଁ ଏଟା ଏତେ ଦେଖେ ନା।
ହଁ ଅ
ତାପରେ ବହୁତ ଡାଟା ବି ସେ ଟାଣୁଚି।
ହଁ ଆମ ଘରେ ସେଥିପାଇଁ ମନା କରନ୍ତି ଆ ବେଶୀ ଯୋଉ ରିଲ୍ସ ନ ଦେଖିବା ପାଇଁ। ଆମ ଘରେ କହିବେ ତୁ ନ୍ୟୁଜ ଦେଖୁନୁ, ପେପର ପଢୁନୁ ଏମତି କହିବେ ସବୁ। ଏଗୁରା କଣ ଆମ କାନରେ ଗଳିବ।
ସେଗୁଡା ସମସ୍ତଙ୍କ ଘର ବି ସେଇ ସେମ କଥା। ନ୍ୟୁଜ ଦେଖ୍।
ହୁଁ।
ସବୁଥରେ ତ ନ୍ଯୁଜ ଆସିଛି ସେଥିରେ ବି ନ୍ୟୁଜ ଆସିଛି।
ହଁ। ଆଉ ଯୋଉ ଇନଷ୍ଟାଗ୍ରାମ ରେ ଏବେ ଯୋଉ ଗୋଟେ ନ୍ୟୁଜ ଭାଇରାଲ ହେଇଚି ଦେଖିଛ ନା?
କଣ କହିଲ?
ଏ ଗୋଟେ ଝିଅ ଟେ ଗୋଟେ ପୁଅଟେକୁ ପେଲି ଦେଇଛି ପାହାଡ ତଳକୁ।
ହଁ ହଁ।
ସିଏ ବି ଏବେ ବହୁତ ଭାଇରାଲ।
ହଁ।
ଏଇ ସବୁ ଉ ଯୋଉ କାମ ଗୁଡ଼ାକ କରୁଛନ୍ତି ଝିଅ ପିଲାମାନେ, ସ୍ତ୍ରୀ ଲୋକମାନେ ସ୍ୱାମୀକୁ ମାରିଦଉଛନ୍ତି। ଏଇଟା କଣ ଭଲ କଥା?
ଯମା ଭଲ କଥା ନୁହେଁ ମାନେ ସିନା କରୁଛନ୍ତି କିନ୍ତୁ ଏଇଟା ଠିକ ନୁହେଁ।
ଓ ଅ।
ସେମାନେ କଣ ଶିଖଉଛନ୍ତି ଆଗାମୀ ପିଢିର ଲୋକମାନେ ସବୁ କେମିତି କଣ ହେବେ ନା କଣ?
ଏମାନେ ଖାଲି ସୋସିଆଲ ମିଡିଆ ରେ ନିଜେ ଭାଇରାଲ ହଉଛନ୍ତି। ଆଉ ଯୋଉ ଲୋକମାନେ ସବୁ ଦେଖୁଛନ୍ତି। ସେମାନେ ତାଙ୍କ ଠାରୁ କଣ ଶିଖିଲେ?
ଆଉ କଣ କହିବ କହୁନା ଆଜିକାଲି ତ ଦୁନିଆ ଏଇଆ ହେଲାଣି।
ହଁ। ଆଜିିକାଲି ଆଉ କେହି ପଜେଟିଭ ନାହାନ୍ତି ସମସ୍ତେ ନେଗେଟିଭ ହେଇଗଲେଣି।
ହଁ ତୁ ଯଦି ବାଟରେ ଯାଉଥବା ଲୋକଟାକୁ କହିବୁ ଏଇଟା ଖରାପ ସେ କହିବ ତୋର କଣ ଗଲା। ହେ ହେ।
ହଁ।
ମୁଁ ଯାହା କରୁଛି ସେଇଟା ମୋ ପାଇଁ ଭଲ, ଆଉ କଣ କହିବ କହୁନ ତାକୁ?
ହୁଁ। ଆଜିକାଲି ତ ଭଲ କହିଲେ ଲୋକଙ୍କୁ ଖରାପ ଆଉ।
ହଁ। ଆଉ ଯୋଉ ଏବେ ବି ଯୋଉ ଛୋଟ ଛୋଟ ପିଲାମାନେ ବି ଯୋଉ ରିଲସ ଭି ଭିତରେ ପଶି ଯାଉଛନ୍ତି ସେମାନେ ବି ଆଜିକାଲି ରିଲସ କରିବାକୁ ଲାଗିଲାଣିି।
ଛୋଟ ପିଲା ତ ମୋବାଇଲ ଦେଖିବାକୁ ପୁରା ବାୟା ହେଇଯାଉଛନ୍ତି ଆଉ ନ ଦେଖିଲେ ଖାଉନାହାନ୍ତି।
ଏଇ ଯୋଉ ମା ମାନେ ଥିବେ। ତାଙ୍କର କାମ ଅଛି ସେ ଛୁଆଙ୍କୁ ମୋବାଇଲ ଦେଇଦେବେ ତୁ ମୋବାଇଲ ଦେଖୁଥା ମୁଁ କାମ ସାରିକି ଆସେ।
ସେଇ ତ ସେଇଠି ତ ସବୁ ଅସୁବିଧା ଆଉ। ନା।
ଏ ଛୋଟ ଛୁଆ ମାନେ ମୋବାଇଲ ଦେଖିଲେ। ଆଉ ତାଙ୍କ ଉପରେ ବି ପ୍ରଭାବ ପଡ଼ିବନି ସେ ଆଟ୍ରା ଯୋଉ ମୋବାଇଲ ପ୍ରତି ଅଧିକ ଆଟ୍ରାକ୍ସନ୍ ହେଇଯିବେ ତାଙ୍କୁ ଟୋଟାଲି ଏଇ ମାନେ ଯାହାବି କିଛି ଗୋଟେ ତାଙ୍କୁ କରିବାକୁ କହିବେ ସେ ଆଗେ କହିବେ ଆମକୁ ମୋବାଇଲ ଦିଅ।
ହଁ। ଏବେ ତ ପ୍ରାୟ ଲୋକ ଆଉ କେହି
ସମସ୍ତଙ୍କ ତ ଆଜିକାଲି ସ୍ମାର୍ଟ ଫୋନ ଆଉ କେହି ବି ଛୋଟ ଫୋନ ୟୁଜ୍ କର